ଆ କଣ କରୁଛୁ?
ଏଇ ବସିଛି।
ନମସ୍କାର ଆଜି ଆମେ ଗୋଟେ ବିଷୟରେ ଆଲୋଚନା କରିବା।
ନମସ୍କାର। ଆଜି ଆମେ କୃତ୍ରିମ ଖାଦ୍ୟ ଓ ଜୈବିକ ଖାଦ୍ୟ ବିଷୟରେ ଆଲୋଚନା କରିବା।
ଏ ବହୁତ ଭଲ ବିଷୟ ପ୍ରଥମେ କୃତ୍ରିମ ଖାଦ୍ୟ କଣ?
ଯେଉଁ ଖାଦ୍ୟରେ ରାସାୟନିକ ପଦାର୍ଥ କୃତ୍ରିମ ରଙ୍ଗ କିମ୍ବା ପ୍ରଜିଟିଭ୍ ବ୍ୟବହାର ହୁଏ ତାହାକୁ କୃତ୍ରିମ ଖାଦ୍ୟ କୁହାଯାଏ। ଯେଉଁ ଖାଦ୍ୟ ପ୍ରାକୃତିକ ପବନ୍ତି ପ୍ରଗନ୍ତିରେ ପ୍ରଗ ପ୍ରଗତିରେ ଏକଡ଼ ହ୍ୟାଲୋ।
ହଁ।
ଯେଉଁ ଖାଦ୍ୟରେ ପ୍ରାକୃତିକ ପଦ୍ଧତିରେ ରାସାୟନିକ ସାର ଓ କୀଟନା ନାଶକ ବିନା ଉତ୍ପାଦନ ହୁଏ ତାହା ହେଉଛି ଜୈବିକ ଖାଦ୍ୟ।
ତାହେଲେ ଜୈବିକ ଖାଦ୍ୟ ଗଲା।
ହୁଁ।
ତାପରେ ଜୈବିକ ଖାଦ୍ୟରେ ଗଲା କୃତ୍ରିମ ଖାଦ୍ୟ ଗଲା ଆମେ ଜାଣିବାକୁ ପାଇଲେ ଏୟା ଏୟା ଖା - ଖାଦ୍ୟରେ ଆମେ ଜୈବିକ ଖାଦ୍ୟ କୃତ୍ରିମ ଖାଦ୍ୟ ପାଇବା ଆଁ।
ଆଜ୍ଞା।
ତାପରେ ଆମେ ଯିବା ଆଜିକାଲି ଲୋକମାନେ କାହିଁକି ଖାଦ୍ୟ ଅଧିକ ଖାଉ ମାନେ କୃତ୍ରିମ ଖାଦ୍ୟ ଆଜି କା କଣ ପାଇଁ ଅଧିକ ଖାଉଛନ୍ତି?
କାରଣ ହେଲା କାରଣ ଏହା ସହଜରେ ମିଳେ କମ ସମୟରେ ପ ପ୍ରସ୍ତୁତ ହୁଏ ଏବଂ ସ୍ଵାଦିଷ୍ଟ ଲାଗେ।
ଏହାର କିଛି ଭଲ ଅ ଲାଭ ଅଛି ଏହାର କିଛି ଲାଭ ଅଛି କି?
ହଁ ଏହା ଦୀର୍ଘ ସମୟ ସଙ୍ଖା ଏ ଯା ସଂରକ୍ଷଣ କରାଯାଇଛି। ଏବଂ ସବୁଠାର ଉପଲବ୍ଧ ହୁଏ।
ହଁ ବୋହୁତ ଦିନ ପର୍ଯ୍ୟନ୍ତ ରହିବ ଏବଂ ସବୁଠାରେ ଆଭେଲେବଲ ମିଳେ ନାଇଁ।
ଆଜ୍ଞା ହଁ ଅଧିକ ପରିମାଣରେ ଖାଇଲେ ସ୍ୱାସ୍ଥ୍ୟ ସ ସମସ୍ୟା ହୋଇପାରେ।
ଆଉ କେଉଁ ପ୍ରକାର ସମସ୍ୟା ଦେଖାଯାଏ
ଦେଖନ୍ତୁ ସମସ୍ୟା ହଉଛି ମୋଟାପଣ ଡାଇବେଟିସ୍, ହୃଦୟରୋଗ ଏବଂ ପ୍ରଚନ ସମସ୍ୟା ବଢ଼ିପାରେ
ଆଚ୍ଛ ତାହେଲେ ଏମିତି ରୋଗ ଜୈବିକ ଖାଦ୍ୟର ଲାଭ କଣ?
ଜୈବିକ ଖାଦ୍ୟରେ ଲାଭ ହେଉଛି ଏହା ପୌଷ୍ଟିକ ସୁରକ୍ଷିତ ଏବଂ ପରିବେଶ ପାଇଁ ମଧ୍ୟ ମଧ୍ୟ ଭଲ
ପୁଷ୍ଟିକ ଅର୍ଥ କଣ ମାନେ ଦେହ ପାଇଁ ଭିଟାମନ୍ ଭଲ ମିଳିବ ନାହିଁ
କଣ କହିଲେ?
ମୁଁ କହିଲି ଏଟା ପୃଷ୍ଟିକ ଖାଦ୍ୟ ମାନେ କଣ ପୁଷ୍ଟିକ ଭଲ ଭିଟାମିନ ଏ ବି ସବୁ ଅଛି ହେବୁ ଆଚ୍ଛା ହଉଛି ଯିବା ଏବେ ନା ଜୈବିକ ଖାଦ୍ୟ କି ସମ୍ପ ଉଁ କି ସମ୍ପୂର୍ଣ୍ଣ ରାସାୟନିକ ମୁୁକ୍ତ।
ଏହାର ଉପାଦାନରେ କୃତ୍ରିମ ରାସାୟନିକ ସାର ଓ କୀଟନାସକ ବ୍ୟବହାର ହେଆ। ବ୍ୟବହାରକୁ ଏଡା ଯାଏ।
ପ୍ରଥମେ ସମସ୍ତେ ଜୈବିକ ଖାଦ୍ୟ କାହିଁକି କିଣନ୍ତି ନାହିଁ?
କଣ କହିଲେ?
ଯଦି ଏଇ ଜୈବିକ ସ୍ ଖାଦ୍ୟରେ କିଛି ସାର କିମ୍ବା କିଛି ଔଷଧର ପ୍ରୟୋଗ ହୁଏ ନାହିଁ କୀଟନାଶକ ହୁଏ ନାହିଁ।
ତାହେଲେ ଲୋକମାନେ କାହିଁକି ତାକୁ କିଣନ୍ତି ନାହିଁ?
କାରଣ ଏହାର ଦାମ୍ ସାଧାରଣତଃ ଅଧିକ ଥାଏ।
ନା ଅନେକ ସ୍ଥାନରେ ଏହା ସହଜରେ ମିଳେ ନାହିଁ ବୁଝିଲେ।
ଟାଇମ ଯେହେତୁ ଜୈବୁ ଖାଦ୍ୟ ସବୁ ଜାଗାରେ ମିଳିବା ଅସମ୍ଭବ ସେଥିପାଇଁ ମିଳେ ନାହିଁ ଆଉ ଆଚ୍ଛା ଆମ ଶରୀର ପାଇଁ କେଉଁଟା ଭଲ ଦୁଇ ଟି ଭିତରୁ ଜୈବିକ ଭଲ ନା ରାସାୟନିକ ଭଲ।
କଣ କହିଲେ?
ଯଉ ଦୁଇଟା ଖାଦ୍ୟ ତା ଭିତରୁ ଆମ ଶରୀର ପାଇଁ କେଉଁ ଖାଦ୍ୟ ଭଲ?
ସନ୍ତୁଳିତ ଭାବରେ ଉଁ ତାଜା ଏବଂ ଜୈବିକ ଖାଦ୍ୟ ଖାଇବା ଅଧିକ ଭଲ
କି ରୋଗ ହବ ନାଇଁ ଦେହ ହାତ ସୁସ୍ଥ ତ ରହିବ ଫାଷ୍ଟ ଫୁଡ଼ କି କୃତ୍ରିମ ଖାଦ୍ୟର ଉଦାହରଣ।
ଅନେକ ପାଷ୍ଟଫୁଡ଼ରେ ଫ୍ରି ଉଁ ପ୍ରଜେଟିଭ ଓ ଅଧିକ ଲୁଣ ଚିନି କିମ୍ବା ଚର୍ବି ଥାଇପାରେ।
ଛୋଟ ପିଲାଙ୍କୁ କଣ ଖୁଆଇବା ଉଚିତ!
କଣ କହିଲେ?
ଛୋଟ ପିଲାଙ୍କୁ କଣ ଖୁଆଇବା ଉଚିତ!
ଛୋଟ ପିଲା।
ହଁ।
ଦେଖ ସେମାନଙ୍କୁ ପୁଷ୍ଟିକ ଓ ସମ୍ଭବ ହେଲେ ତାଜା ଖାଦ୍ୟ ହେବା ଉଚିତ।
ଆଚ୍ଛା ଏଇ ଯୋଉ ଜୈବ ଖାଦ୍ୟ। ଚାଷୀ ମାନେ ଏଇ ଜୈବିକ ଚାଷ କଲେ ତାଙ୍କର ଲାଭ କଣ?
ଲାଭ ହେଲା ବୁଝୁ ଶୁଣ ମାଟିର ଉର୍ବରତା ଉର୍ବରତା ବଜାୟ ରହେ ଏବଂ ପରିବେଶ ସୁରକ୍ଷିତ ରହେ।
ହଁ। ଆମେ କଣ କରିବା ଉଚିତ?
କଣ କହିଲେ?
ଆମେ କଣ କରିବା ଉଚିତ?
ଯେତେ ସମ୍ଭବ ତାଜା ପୃଷ୍ଟିକ ଓ ଜୈବିକ ଖାଦ୍ୟ ବାଛିବା ଉଚିତ୍।
ଆଜିର ଆଲୋଚନାରେ ମୁଁ ବହୁତ କିଛି ଶିଖିଲି ବୁଝି
କଣ କହିଲେ?
ମୁଁ କହିଲି ଆଜି ଯୋଉ ଆମେ କଥାବାର୍ତ୍ତା ହେଲେ ଯେ କି ଜୈବିକ ଖାଦ୍ୟ ଭଲ ନା ରାସାୟନିକ ଖା ଖାଦ୍ୟ ଭଲ କିଛି ବହୁତ କିଛି ଆମକୁ ଏଥିରୁ ଶିକ୍ଷା ମିଳିବାକୁ ପଡିବ ନା ନାହିଁ?
ଆଜ୍ଞା ମୁଁ ମଧ୍ୟ ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟ ବାଛିବା ଅତ୍ୟନ୍ତ। ଜରୁରୀ ସେଥିପାଇଁ କହିଲି ଆପଣଙ୍କୁ।
ଆଚ୍ଛା ଜୈବିକ ଖାଦ୍ୟ ମାନେ କଣ ନେଚୁରାଲ ପ୍ରାକୃତିକ ଯୋଉ ମାନେ ସବୁ ଚାଷ କରିକି ଯୋଉ ସବୁ ଲୋକମାନେ ଚାଷ କୃଷକ ମାନେ କରୁଛନ୍ତି ସେଗୁଡା ଆମର ଜୈବିକ ଖାଦ୍ୟ ନାଇଁ। ଯେମିତି କି ପନିପରିବା।
ହୁଁ।
ଆଉ ଭାଇ ଆଉ ତମ ସେପଟ ଆମ ମାନେ ଏରିଆରେ ଜୈବିକ ଖାଦ୍ୟ କଣ ସବୁ ହୁଏ?
ଆମ ଏପଟେ
ରେ କିଛି ପାଳ ଫାଳ କରନ୍ତିନି କି ଯେମିତି ଟମାଟୋ, ବାଇଗଣ, ପୋଟଳ ଯୋଉମାନେ ସବୁ ଚାଷ କର କୃଷକ ମାନେ କରନ୍ତି ଏଇ ସେ ଆଉ
ପଡ଼େ ବିଭିନ୍ନ ପ୍ରକାର ସବୁ ହୁଏ। ଯେମିତି ଟମାଟର, ବାଇଗଣ ସବୁ ଆମର ଫ୍ରେଶ ହିଁ ମିଳେ।
ତାଜା ପରିବା ପୁରା ନାଇଁ ଆଚ୍ଛା। ଯଦି ହୁଏ ହେଲେ କଣ ଆଜିକଳିକା ଲୋକ କଣ ତାଜା ଖାଇବାକୁ ଭଲ ପାଆନ୍ତି?
ଆଜ୍ଞା ଆଜିକାଲି ଲୋକ ସବୁ ହିଁ ତାଜା ହିଁ ଖୋଜନ୍ତି। ତାଜାର ହିଁ ଖାଇବା ହିଁ ସେ ଦେହ ପାଇଁ ସ୍ୱାସ୍ଥ୍ୟ।
ଆ ତା ଯଦି ତାଜା ଖାଦ୍ୟ ବା ଆମର ପ୍ରାକୃତିକ ଖାଦ୍ୟ ବା ଯଦି ଭଲ ତେବେ ଲୋକମାନେ ଯାଇକି କୃତ୍ରିମ ଖାଦ୍ୟ କାହିଁକି ମାର୍କେଟରୁ ଯେମିତି ଫାଷ୍ଟଫୁଡ଼। ଏଇ ସବୁ ଖାଦ୍ୟ ସବୁ ଖାଇକି ନିଜ ଦେହ ଖରାପ କରୁଛନ୍ତି?
ନାଇଁ ଦେଖନ୍ତୁ ଯେଉଁମାନେ ଫାଷ୍ଟଫୁଡ଼୍ ଖାଦ୍ୟ ଖାଉଛନ୍ତି।
ସେମାନଙ୍କର ତ ବହୁତ ରୋଗ ହଉଛି ଖାଇବା ଦ୍ଵାରା ହଉଛି।
ଆଜ୍ଞା ସେ ଆଜ୍ଞା ତା ଦେହରେ ମୁଁ କହିଲି ନା ଆଗରୁ ବି କହିଲି। କି ତା ଦେହରେ ଆମର ଚିନି, ଚର୍ବି ଭାଗ ସବୁ ଅଧିକା ଥାଏ।
ଆଚ୍ଛା ଡାଇବେଟିସ୍ ଭଳି ରୋଗରେ ଆମ ସମସ୍ୟାରେ ପଡନ୍ତି ଲୋକମାନେ ନାଇଁ?
ଆଜ୍ଞା।
କିନ୍ତୁ ଆମର ଯୋଉ ପ୍ରାକୃତିକ ଉପାୟରେ ଆମର ଚାଷ କରାଯାଏ। ଯେମିତି ଧାନ ଚାଉଳ, ଏବେ ତ ପ୍ଲାଷ୍ଟିକ ଚାଉଳ ବାହାରିଲାଣି।
ଆଜ୍ଞା। ସେ ଠିକି ପ୍ଲାଷ୍ଟିକ ଚାଉଳ ଭାରିଚି ହେଲେ
ଆଉ ଏଇ ଯୋଉ ଚାଷ ବି ଲୋକମାନେ କରୁଛନ୍ତି। ତାର ସମୟ ଅନୁସାରେ କେହି କରୁନାହାନ୍ତି। ହରି ଫସଲ, ରବି ଫସଲ ଯୋଉ ଅଛି। ତାର ଯୋଉ ସମୟରେ କରିବା କଥା ସେମାନେ କରୁନାହାନ୍ତି। ସବୁଜ ଗୃହ ନିର୍ମାଣ କରିକି, ଖରାଦିନେ ବି ସେମାନେ ଏଇଯୋଉ ଶୀତ ଦିନର ଫସଲ ଚାଷ କରିପାରୁଛନ୍ତି, ନା ନାଇଁ।
ଆଜ୍ଞା।
ଏଥିପାଇଁ ତ ଏତେ ରୋଗ ବେମାର
ଆପଣଙ୍କ ସେପଟରେ ଧାନ ରି ଗହମ, ବିରି-
ଆମର ଏପଟରେ ଧାନ ହୁଏ, ଧାନ ହୁଏ ବିରି ହୁଏ। ଆଉ ଲୋକମାନେ ସବୁ କିଛି ପାଳ କରନ୍ତି ଯେମିତି କହିଥିଲି। କି ପୋଟଳ, ଟମାଟର, ବାଇଗଣ, ଭେଣ୍ଡି ବିଭିନ୍ନ ପ୍ରକାର ପରିବା ନିଜେ ଲଗାନ୍ତି। ନିଜ ଘର ପାଇଁ ଖାଆନ୍ତି। ଯଦି କିଛି ଦର କାର ପୋଲ ନେଇକି ବଜାରରେ ବି-ବିକ୍ରୟ କରନ୍ତି। ଲୋକମାନେ ବି ଅନେଇକି ରହିଥିବେ କି, କେମିତି ତାଜା ପରିବା ଆସିଲେ ଆମେ କିଣିବା। କାହିଁ କିନା ଏ ଯୋଉ ଦୋକାନରେ ସବୁ ବିକୁଛନ୍ତି ସେ ସବୁ ରହି ରହିକା ଆସୁଛି ଯୋଉ ଗାଡିରୁ।
ଆ, ଆଚ୍ଛା। ଦେଖନ୍ତୁ ଆପଣ ଟିଏ ଚେଷ୍ଟା କରିବେ। ସବୁବେଳେ ସୁସ୍ଥ ରହିବା ପାଇଁ ସଠିକ୍ ଖାଦ୍ୟ ବାଛିବା ଅତ୍ୟନ୍ତ ଜରୁରୀ।
ଆମେ ତ ସେଇଆ କହୁଛୁ, କିନ୍ତୁ କଣ ସବୁବେଳେ ପାଇଁ ସମାନ କି ସବୁବେଳେ ସଠିକ୍ ତାଜା ପରିବା ମିଳିବ। ମିଳିବ କି? ସେଇଟା ତ ସମ୍ଭବ ନୁହେଁ। କାହିଁକି ନା ସବୁବେଳେ କିଏ ତାଜା ପରିବା ଆଣିକି ଦବ।
ଆପଣ ଟିକେ ଚେଷ୍ଟା କରନ୍ତୁ, ନିଜେ ଲଗେଇବା ପାଇଁ।
ଆଚ୍ଛା। ଆମେ ତ ଲଗୋଚୁ ଦେଖିବା ଲଗେଇ ଆମର ତ ପଟରେ ଲଗା ହୁଏ। ତାଜା ପରିବା ଖାଇଲେ ଦେହ ପାଇଁ ଭଲ। କାହିଁକିନା ଲୋକମାନେ ଯଉ ପରିବା ପରେ କୃତ୍ରିମ ଉପରେ ଚାଷ କରୁଛନ୍ତି। ତା ଦ୍ଵାରା ଯୋଉ କୀଟନାଶକ ଔଷଧ କି ସାର ପ୍ରୟୋଗ କଲାବେଳକୁ ମାଟିର କଣ? ମାଟିରେ ଯେଉଁ ଉର୍ବରତା କମି ଯାଉଛି। ଯାହାଫଳରେ ଚାଷ ବି ମଧ୍ୟ ଭଲ ହଉନି ଆଉ।
ଆଚ୍ଛା ସେଟା ତ ସଠିକ୍ କଥା କହୁଛନ୍ତି।
ଆଛା ଆଛା। ମୁଁ ବି ମୁଁ ମଧ୍ୟ ଏବେ ସେ-ଦେଖା ଚେଷ୍ଟା କରିବି କି ତାଜା ପିନିପରିବା ଖାଇବା ପାଇଁ। ତମେ ବି ମଧ୍ୟ ଖା ଉ ଚେଷ୍ଟା କରିବ ଖାଇବା ପାଇଁ। ଆମକୁ ସୁସ୍ଥ ରହିବାକୁ ହେଲେ, ତାଜା ପରିବା ନିହାତି ଅତ୍ୟନ୍ତ ଆବଶ୍ୟକ।
ଆଜ୍ଞା ଅତ୍ୟନ୍ତ ଆବଶ୍ୟକ। ଧନ୍ୟବାଦ।
ପରବର୍ତ୍ତୀ କଲରେ କଥା ହେବା।